ହାଲୋ।
ହଁ, କୁହ?
ହୁଁ, ମୁଁ କହିଲି ଆଉ କଣ କୁହ? ମାନେ ତମକୁ କଣ ଖାଇବାକୁ ଭଲ ଲାଗେ କଇଲ?
ମତେ, ମତେ ଖାଇବାରେ ଗୁପଚୁ ଗୁପଚୁପ ଭଲ ଲାଗେ ଆଉ, ଡେରି ମିଲ୍କ ଚକୋଲେଟ୍ ଭ ପସନ୍ଦ ଯେ, ଆଉ ଖାଇବାକୁ ଦଉନାହାନ୍ତିି ପା।
କାହିଁକି?
ଆମର ହଉଚି ଜଇଁପୁଅ ଏଣ୍ଟ୍ରି ମାରିଛନ୍ତି ତ, ସେଥିଲାଗି ଦଉନାହାନ୍ତି।
କାହାର?
ଆମ ଘରେ ଯେହେତୁ ମୁଁ ବଡ଼ ନା, ସେ ଜୋଇଁ ପୁଅ ଜଲ୍ଦି ଟିକେ ଏଣ୍ଟ୍ରି ମାରିଗଲେ।
ଘର ଲୋକ ବି ତାଙ୍କୁ ଟିକେ ସପୋର୍ଟ କରୁଚନ୍ତି, ତା ସହିତ ଖାଇବା ପିଇବା ସବୁଆଡୁ ବନ୍ଦ କରିଦଉଚନ୍ତି, ଆଉ କଣ କରିଆ।
ହେଁ ହେଁ ହେଁ ହେଁ।
ଆଉସ୍ ଶାଶୁ ଶଶୁର, ଏଡେ ଜ୍ୱଇଁ ପୁଅ, ପୁରା ମିଶିଗଲା ବେଳକୁ, ମତେ ପୁରା ଘାଣ୍ଟୁଛନ୍ତି ପକେଇକି ମଝିରେ ଆଉ।
ଅ ହ, ଘରେ ଠିକ କରିଚନ୍ତି ବୋଧେ।
ନାଇଁ ନାଇଁ।
ଉଁ ହୁଁ।
ଘରେ ଠିକ ନାହାନ୍ତି କିନ୍ତୁ ସେ, ଯେହେତୁ ଭଲ ପିଲାଟେ
ତ ସେଥିଲାଗି ଘରେ ସମସ୍ତେ ପସନ୍ଦ କଲେ ତାଙ୍କୁ। ସିଏ ଫାଷ୍ଟ ଫ୍ରେଣ୍ଡ ହିସାବରେ ହିଁ ମୋ ସହିତ କଥା ହଉଥିଲେ। ମୋ ମାଆ, ଆମ ଘରେ ଟିକେ ଡିଷ୍ଟବାନ୍ସ ମାନେ ଟିକେ ଝଗଡ଼ା ଚାଲିଥିଲା, ମାଆ ବହୁତ କାନ୍ଦୁଥିଲେ। ସେ ସାନ ମା ଯିଏ ଆସିଛନ୍ତି, ସେ ଟିକେ, ମାନେ କଣ କହିଲେ ସେ ଟିକେ ଏକାଟିଏ ରହିବାକୁ ପସନ୍ଦ କରନ୍ତି। ହଁ, ତ, ସିଏ ଡିଷ୍ଟର୍ବାନ୍ସ ବହୁତ କଲେ ଏ। ଅସୁବିଧା କଲେ, ଘରେ ଝଗଡ଼ା ଡେଲି କଲେ। ତ ସେ ଝଗଡା ହେଲେ, ଅଶାନ୍ତି ହେଲେ, କେହି ଘରେ ରହିବାକୁ ପସନ୍ଦ କରିବେନି, ତ ସେତିକି ଏଳୁ ଟାଇମ ରେ କଇଲେ କି, ସେ ମୋ ସହିତ ସକାଳେ କଥା ହେଇଥିଲେ, କଥା ହେଲା ପରେ କଇଲେ କି, ମୋ ମା ସହିତ କଥା କଥା ହେବେ। ମୁଁ ଇଆଡେ ମୋ ଛାତିଫାତି ଥରୁଛି, ମୋ ମା କୁ ଦେବି ଯଦି, ସେ ଯଦି କଣ କୁଆଡୁ କହିଲା ତା ପରେ ପୁଣି ମାଡ଼ଟା ମୁଁ ଖାଇବି, ଫୋନ ଟା ବି ନେଇଯିବ, ପାଠ ପଢା ବନ୍ଦ ହେଇଯିବ।
ହଁ ହଁ ହଁ।
ତାପରେ ତଥାପି ମୁଁ କହିଲି ହଉ ନିଅ, ମା କହିଲା କିଏ? ମୁଁ କହିଲି ମୋ ସାଙ୍ଗ ଟେ କଥା ହଉଛି, ସେଠୁ କଥା ହେଲା। ମା କଥା ହେଇସାରିଲା ଯେମିତି, ତାପରେ ତାଙ୍କର ଗପ ଚାଲିଲା ଆଉ।
ଅ ହ, ଗୁପଚୁପ୍ ବି ସବୁଦିନି ଖାଇଆ କଥା ବି ନୁହେଁ। ଅଁ, କାରଣ ମାନେ ଦେହ ଟା ଖରାପ ରହିବ, ସବୁବେଳେ।
ହଁ ସେ ଆଉଚି, ସେଇଠୁ କଥା ହଉ ହଉ, ସେ ତାଙ୍କ କଥା ହେଇଗଲେ ଆଉ।
ଉଁ ହୁଁ, ଆଉ ପଢାପଢି ଠିକ ଠାକ୍ ଚାଲିଚି ସବୁ?
ହଁ ଅ।
ହୁଁ।
ହୁଁ ଆଚ୍ଛା ରାତିରେ କେତେବେଳେ ଶୁଅ?
ରାତିରେ ମୁଁ ଶୋଇପଡେ ଏଇ ଏଗାରଟା ବାରଟା ହେଇଯାଏ ହଁ।
ହୁଁ ହୁଁ ହୁଁ ଜଲ୍ଦି ଶୋଇକି ଜଲ୍ଦି ଉଠିଆ କଥା ବି।
ହଁ।
ଏଇ ଯୋଉ ଖରା ଯୋଉ ଗରମ ହଉଚି ଖରାବେଳେ ତ ଶୋଇ ହଉନି। ରାତିରେ ସେଥିପାଇଁ ଜଲଦି ନିଦ ଲାଗୁଛି।
ହୁଁ ମାଆ ଡାକିଆକୁ କହିଲେ ଜଲ୍ଦି ଶୋଉନୁ ଡାକ ଏଗାରଟା ହେଲାଣି ଛାତ ଉପରେ ବସଚୁ।
ହୁଁ ହୁଁ ହୁଁ ଆଚ୍ଛା।
ଉଁ ମୁଁ ପଳେଇ ଆସିଲି ଆଉ। ମୁଁ ସେଇଥି ପାଇଁ ଏଇ ବାହାରେ ବସଚି ସାଉଣ୍ଡ ହେଲେ ତ କିଛି ବି କଥା କହି ହବନି।
ଅହ ଆଉ ତମ ସାଙ୍ଗମାନେ ସମସ୍ତେ କେମିତି ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ହୁଁ ହୁଁ ସେମାନଙ୍କ ସହିତ କଥା ହଉଚନ୍ତି।
ହଁ କଥା ହଉଚି ଏ କଲେଜ ତ ରହିଯାଉଚି ସେଥିଲାଗି ଏତେ କାହା ସହିତ କଥା ହଉନି।
ସେମାନେ ବି କଣ ତମ କଲେଜ ସାଙ୍ଗ ନା ସ୍କୁଲ ସାଙ୍ଗ ନା।
ନା ନା ସେମାନେ ଉଁ ମାନେ ହୁଁ ପ୍ଲସ ଟୁ ଟା ସାଙ୍ଗ ହେଇକି କରିଥିଲୁ। ଗୋଟେ କଲେଜ କିନ୍ତୁ ମୋର ଅଲଗା ଷ୍ଟ୍ରିମ୍ ଥିଲା ତାଙ୍କର ଅଲଗା ଥିଲା। ଆଉ ତାପରେ ମୁଁ ନର୍ସିଂ କଲି ସେମାନେ ପ୍ଲସ ଥ୍ରୀ କରୁଚନ୍ତି।
ହୁଁ ହୁଁ। ହୁଁ ଆଚ୍ଛା ଆଉ ଦେହ ପା ଭଲ ଅଛି?
ହଁ ଭଲ ଅଛି।
ଘରେ ସମସ୍ତଙ୍କ ଦେହ ପା ଭଲ ଅଛି?
ହଁ ସମେସ୍ତ ଭଲ ଅଛି।
ହୁଁ ଘରେ ସମସ୍ତେ ଖାଇସାରିଲେଣି।
ହଁ ଖାଇ ସାଇଲେଣି ସାନାଆପା ଆସିବେ ସାନମାଆ ସାନାଆପା ଖାଇବେ ଆଉ।
ହୁଁ ହୁଁ। ଓ ଆଚ୍ଛା ଆଉ କଣ କୁହ।
ଆଉ କଣ କହିବି ତମେ କୁହ।
ହୁଁ।
ଛାତ ଉପରେ ବସିଛି। ଖାଲି ମୁଁ କଥା ତମେ କହୁଚ ମୁଁ କହିଚି କିନ୍ତୁ ମତେ ଖାଲି ଡର ଡର ଲାଗୁଥିଲା ଛାତ ଉପରେ ପୁରା ଅନ୍ଧାର ହେଇ ଗଲାଣିି ନା ସମସ୍ତେ ଶୋଇପଇଲେଇଁ।
ମୁଁ ଯେତେବେଳେ ଆଗରୁ ମୁଁ ଛାତ ଉପରକୁ ଟୋଟାଲି ଆସେନି କାରଣ ମତେ ବହୁତ ଡର ଲାଗେ ହେଲା। କିନ୍ତୁ ଏଇକିଣା ପ୍ରାୟେ ଠିକ୍ ସାଡ୍ ଛଅଟା ହେଲା ବେଳକୁ ମୁଁ ଆସିକି ଛାତ ଉପରେ ବସିଥାଏ ବସୁଛି ଠିକ୍ ରାତିରେ ଯାଉଛି ଘରକୁ।
ଛାତ ଉପରେ ଆଗୁରୁ ଶୋଇପଡୁଥିଲୁ ଏବେ ଆଉ ଶୋଉନୁ।
ହୁଁ ହୁଁ। ଆଚ୍ଛା ଆଉ ତମୁକୁ କଣ କରିଆକୁ ଭଲ ଲାଗେ କୁହ।
କିଛି କରିଆକୁ ଭଲ ଲାଗେନା ବୁଲିଆକୁ ଭଲ ଲାଗେ କିନ୍ତୁ ଘର ଲୋକ ଛାଡୁ ନାହାଁନ୍ତି।
ଆଉ କିଛି ମାନେ ପାଠ ଛଢା।
ପାଠ କୁ ଛାଡ଼ି ଦେଇକି କହୁଛି ବୁଲିବାକୁ ଭଲ ଲାଗେ ଘର ଲୋକ ଛାଡୁନାହାନ୍ତି।
ହୁଁ କିଛି ମାନେ ଗୀତ ହେଲା ନାଚ ହେଲା କି
ମୁଁ ଡ୍ୟାନ୍ସ କରୁଥିଲି, ହେଲେ ଆଉ କରୁ ପୁଣି ଏବେ ଛାଡ଼ି ଦେଇଛି।
କ ପାଇଁ?
ଭଲଲା ତାପରେ ଘର ଲୋକଙ୍କ କାହାକୁ ପସନ୍ଦ ନୁହ ଡ୍ୟାନ୍ସ ସ୍କୁ ସ୍କୁଲ୍ ରେ ଶିକା ହୁଏ, ସ୍କୁଲରେ ଡ୍ୟାନ୍ସ ପ୍ରୋଗ୍ରାମହେରିକା ହୁଏ କରେ। ସେତିକି ସଇଲେ ସେତିକି ମୋର ଦଶମ ପରେ ଆଉ ମୁଁ ଡ୍ୟାନ୍ସ ଫ୍ୟାନ୍ସ କଉଥିରେ ବି କିଛି ଭାଗ ନେଇନି।
ଓ ହ ଯାହା ହଉ। ନାଚ କଳା ଟା ବି ତମ ଭିତରେ ଅଛି।
ଥିଲେ ତ ଛାଡି ଦେଇଛି ସବୁ ଜିନିଷ ତ ଛାଡି ଦଉଛି ଛାଡି ଦଉଛି ଆଉ।
ଉ ହୁଁ ଗୀତ।
ଗୀତ ମତେ ଆସେନି ଗୀତ ବି ତ।
ହୁଁ ହୁଁ। ହୁଁ ହୁଁ, ଆଉ ରଜରେ କୁଆଡେ ବୁଲି ବା ଜୀବାର ଅଛି?
ହଁ ସାଙ୍ଗମାନଙ୍କ ସହିତ ସାଇ ମନ୍ଦିର ପାଖରେ ଦୋଳି ଫୋଳି ଲାଗିଛି ସେଠି ମଜା ମସ୍ତି ହୁଏ ସେଠି ଯଦି ଯିବୁ। ଆଉ ମାମୁଁହରୁ ଟିକେ ଯିବି ମୋ ବଡ ଦେଇ ଆସିଛି ମାମୁ ଝିଅ ଆସିଚି।
ଆଛା, ଉଁ ଆଉ କୁଆଡେ ମନ୍ଦିର ମନ୍ଦିର।
ସେଇ ସାଇ ମନ୍ଦିର ପା।
ହୁଁ ହୁଁ। ହଁ ସାଙ୍ଗମାନେ ରଜରେ ତ ସବୁ ସାଙ୍ଗମାନେ ହିଁ ଏକାଠି ହୁଅନ୍ତି, କିଏ କୋଉଠି ଥାଆନ୍ତେ ସବୁ ବାହାରେ ସବୁ ଘରକୁ ଆସନ୍ତେ।
କହୁଚନ୍ତି କଣ କରିବେ ଦେଖିଆ।
ଉଁ ରଜରେ ହିଁ ତ ସମସ୍ତେ ଘରକୁ ଆସିଥାନ୍ତି। ଆ ସମସ୍ତଙ୍କ ସହିତ ଦେଖା ହୁଏ। ବୁଲିବାରେ ଯିବାର ହୁଏ ହୁଏ।
ଦେଖିଆ କଣ କରୁଛନ୍ତି?
ହୁଁ, ଡ୍ରେସ୍
ଡ୍ରେସ୍ କରଛି ତ ଦେଖ କୁର୍ତ୍ତିୀ କରିଛି।
ହୁଁ ହୁଁ। ହୁଁ ଭଲ ବୁଲ ସାଙ୍ଗମାନଙ୍କ ସହିତ ପାନ ଖା। ପିଠା ଖା।
ମା କହୁଥିଲା ପିଠା କରିବନି ବୋଲିକି କଣ କରିବେ କେଜାଣି।
କଁ ପାଇଁ?
ସେ ଦେହଟା ତାଙ୍କର ଟିକେ ଭଲ ନାହିଁ ତ ସେଥିଲାଗି ମନା କରିୁଥିଲେ।
ଓହଁ ତ ଭାଇ ସମସ୍ତଙ୍କର ଦେହ ଖରାପ ଯାହା କହ ନା କାହାକୁବ ନା କି କିଛି ନା କିଛି ତ ଦେହ ଖରାପ ଥିବ।
ହୁଁ ଛାତରୁ ବସିଥିଲି ଯେତକି ସେ ଗାଳି କରିକି ଆସିଲେଣି।
ତମେ ତଳକୁ ପଳେଇ ଆସ, ତଳକୁ ପଳେଇ ଆସ।
ମୁଁ ପଳି ଆସିଲିଣି, ସେ ତ ଛାତ ରେ ଠିଆ ହେଇକି ଗ ଗପର ଉପର ହଉଥିଲା ମୁ ତଳକୁ ଆସି ବସିସାଇଲିଣି।
ଉଁ ରାତି ହେଇଗଲାଣି ନା ସେଥିପାଇଁ କହୁଥିବେ ଏତେ ରାତି ରାତି ହେଲାଣି ଏକା ବସିଲେ
ହଁ।
ଆଚ୍ଛା। ଆଉ ଆଉ ସବୁ ଭଲ ଚାଲିଚି।
ହଁ ସବୁ ଭଲ ଚାଲିଚି ଆକଲେଜତ ଖୋଲି ଯିବ ଆଉ କିଛି ଦିନପରେ ତାପରେ କଲେଜ୍ ଆଉ।
ହୁଁ ଆଚ୍ଛା ଯେତେଳେ ତମମନ ଦୁଃଖ ଥାଏ ତମକୁ କଣ କରିବାକୁ ଭଲ ଲାଗେ? ମାନେ କଣ କର ଯେତେଳେ ମାନେ ଅସ୍ଥିର ଲାଗେ ଷ୍ଟ୍ରେସ୍ ଫିଲ୍ ହୁଏ ସେତେବେଳେ?
କିଛି କରେନି ବସିକି ଚୁପଚାପ୍ କାନ୍ଦିଦିଏ ଶଇଲା।
ଆରେ ନା ନା ସେମିତି କରିବା କଥା ନୁହେଁ ଯେ
କାହାକୁ କିଛି କହିଲେ ସମସ୍ତେ ଅ କେହି ବୁଝନ୍ତିନି। ଆଉ ଯୋଉ ମଣିଷ ଅଛନ୍ତି ତାଙ୍କୁ କହିଲେ ସିଏ ଅକର ଅକର ହେବେତ ତକୌଣସି କାମ ନାହିଁ ଏକାନରେ ପସେ ସେକାନରେ ବାହାରୁ ଆସେ ଥର କାହିଁ ଶୁଣୁଚି।
ହଁ ତଯେତେବେଳେ ଭଲ ଲାଗିବନି ବସିକି ଗୀତ ଶୁଣିବା ମୁଁତ କହୁଚି ମୁଁ ବସିକି ଗୀତ ଶୁଣେ। ନହଲେ ମତେ ଯୋଉ ଭହି ଭଲ ଲାଗେ ତାକୁ ମିଶିକି ପଢେ ନହେଲେ ପଳେଇବ ଗୋଟେ ଖୋଲା ଜାଗାକୁ ଆରାମସେ ବସେଇକି ପବନ ଖାଇବ ଭଲ ଲାଗିବ।
ମୁଁ ସେଇତ ଖୋଲା ଜାଗା ହଉଚି ଆମର ଛାତ ଉପର।
ହଁ ମନରେ ସବୁବେଳେ ସକାରାତ୍ମକ ଶକ୍ତି ରଖିବ। କେତେବେଳେବି ମାନେ ନେଗେଟିଭ ଭାବନାକି ନକାତ୍ମକ ଭାବନାକି ମନ ଆଣିବ ହିଁ ନହିଁ ସେମିତି ହେଲେ ଆହୁରି ଭଲ ଲାଗିବନି ମନଟା ଅସ୍ଥିର ଲାଗିବ ଯେତେ ସକାରାତ୍ମକ ଭାବନା ମନରେ ରଖିବ ସେତେ ଭଲ ଲାଗିବ। ମାନେ ଦିନଟାବି ଆମର ଭଲରେ ଯିବ ଆମେ ସବୁ କାମବି ଠିକସେ କରିପାରିବା। ଦେଖିବ ଯଉନ ଆମେ ଭାବି ଦେଇଥିବା ମନରେ କିଛି ଗୋଟେ ନକରାତ୍ମକ ଭାବନା ଆସଥିବା ସହଜ କାମଟେ ହେଇଥିଲେବି ଆମକୁ ଭଲ ଲାଗେ ଲାଗିବନି ହେ ଏତେ ବଡ଼ କାମଟେ ହେମୁଁ କରିବିନି ମୁଁ ଶୋଇପଡ଼େ ଏମତି ଲାଗିବ କିନ୍ତୁ ଯେମିତି ଆମେ ସକାରାତ୍ମକ ଭାବନାଟା ମନରେ ଆଣିବା ଦେନ୍ ତାହଲେ କଣ ହବନା ମାନେ ବଡ଼ କାମଟା ହେଇଥିଲେବି ଆମେ ତାକୁ ସହଜରେ ଅତି ଆରାମରେ କରିଦେଇ ପାରିବା। ଦିନଟାବି ଭଲସେ ଯିବ ମନରେ କିଛି ଆସିବନି କିଏଟା କରିବିନି ସେଟା କରିବିନି କିଛି ଖରାପ ଭାବନା ଆସିବନି ଭଲ ଲାଗିବ ଦିନଟା ଭଲରେ ଯିବ ସମସ୍ତଙ୍କୁ ଭଲ କଥା ବାହାରିବ ନହେଲେ ଯଦି ନିଜେ ଭଲ ନଥିବନା ମନଟା ତାହେଲେ ସମସ୍ତଙ୍କ ପ୍ରତି ଚିଡ଼ିଚିଡ଼ି ହବା ଆମେ। ହୁଁ ଏଇଆା ହିଁ ହୁଏ।
ହେଲେଯେ ଆଉ କଣ କରିବା? ଉଁଏଟା ଗୋଟେ ଡେଲି ଡିଷ୍ଟ୍ରବାନ୍‌ସ ହେଲେ ବିରକ୍ତି ଲାଗିବ।
ହୁଁ ହଁ ଠିକ୍ ଅଛି ସବୁ କିଛି ଠିକ୍ ହେଇଯିବ ସମୟକୁ ବାସ୍ ସମୟ ଦିଅ। ହୁଁ ସବୁ କିିଛି ଠିକ୍ ହେଇଯିବ ସେମିତି ଜୀବନରେ ହୁଏ କେତେବେଳେ ଭଲ ଥାଏ କେତେ
ନାଁମୁଁ ସେତି ମୁଁତ ସମସ୍ତଙ୍କୁ ନିଜ ରାସ୍ତାରେ ସମସ୍ତଙ୍କୁ ଛାଡ଼ିଦେଇଚି ମୁଁ ମୋରାସ୍ତାରେ ଚାଲିଚି।
ହଁ ସମସ୍ତେ ଘରେ ହଁ ସମସ୍ତେ ତଙ୍କୁ ସମୟ ସମୟ ସମୟ ସବୁ କିଛି ଠିକ୍ କରିଦବ ସବୁବେଳେ ସମୟଟା ଆମ ସହିତ ନଥାଏ। କେତେବେଳେ ଭଲ ଥାଏ କେତେବେଳେ ଖରାପ୍ ଥାଏ। କୁହନ୍ତିକି ସମୟ ଚକ୍ର ଘୁରୁଚି କେତେବେଳେ ଭଲ ଆସିବ କେତେବେଳେ ଖରାପ ଆସିବ କେହି ଜାଣନ୍ତିନି। ତ ସମୟକୁ ବାସ୍ କିଛି ସମୟ ଦିଅ ଦେଖିବ ସବୁ କିଛି ଠିକ ହେଇଯିବ। ଜମା କେବେ ମନକୁ ଆଣିଆକୁ ଦବନି କି ବହୁତ ଖରାପ ହଉଚ ମୋ ସହିତ। କାରଣ ଆମେ ଯେମିତି ବଞ୍ଚୁଛନ୍ତି ସେଟା ଆଉ କାହାର ସ୍ୱପ୍ନ। ତ ଆମକୁ ସେଇଟା ବି ଧ୍ୟାନ ରଖିବାକୁ ପଡ଼ିବ ଆମ ପାଖରେ ଯାହା ଅଛି ଆମେ ସେତିକିରେ ନେଇକି ଖୁସି ହେବା କଥା। ତ ଅ ହଁ କାରଣ ଯଦି ଆମ ପାଖରେ ଗୋଟିଏ ବି ଖୁସିିର କାରଣ ଅଛି ତାକୁ ନେଇକି ଖୁସି ହେବା କଥା। ସେଟା କାରଣ ଆମେ ଆମ ପାଖରେ ଯଉଟା ଅଛି ସେଇଟା ଲୋକଙ୍କ ପାଖରେ ନାହିଁ। ହୁଁ ଆମ ପାଖରେ ବାପ ବାପା, ମା, ଭାଇ, ଭଉଣୀ, ପରିବାର ସବୁ ଅଛନ୍ତି। ଲୋକଙ୍କ ପାଖରେ ତ ସେତିକି ବି ନାହିଁ। ମାନେ ଛୁଆଙ୍କ ପାଖରେ ବାପା ବାପା ମା ନାହାନ୍ତି ସେମାନେ ମାନେ ଖୋଜି ହଉଛନ୍ତି ବାପା ମାଙ୍କ ସ୍ନେହ କଣ ସେମାନେ ଜୀବନରେ ଜାଣିନାହାନ୍ତି। । ହଁ, ‌ ତ ଆମ ପାଖରେ ଯାହାବି ଅଛି ଆମେ ସେତିକିକୁ ନେଇ ଖୁସି ହବା କଥା। ଦେଖ ଖୁସି ଆ ମଣିଷ ମନରେ ସବୁବେଳେ ଇଚ୍ଛା ଥାଏ। ଅଧିକ ଟା ସବୁବେଳେ ସମସ୍ତେ ଚାହାଁନ୍ତି। କିନ୍ତୁ ପାଖରେ ଯେତିକି ଅଛି ତା ତାକୁ ନେଇକି ଖୁସି ହେବା କଥା। ସେଇଥିରେ ହିଁ ଖୁସି ଖୋଜିଲେ ଆମ ଜୀବନଟା ଠିକ ସେ ହଁ ସେମିତି ହେଲେ ଯାଇଁକି ଜୀବନଟା ଠିକ ସେ ଚାଲିବ। ନହେଲେ ମନରେ ସବୁବେଳେ ଆଣିଲେ ଖରାପ ଭାବନା, ହେ ମୋ ସହିତ ଖରାପ ହଉଛି, ମୋ ମନଟା କହୁଛି ଏମିତି ହେଲେ କେମିତି ହବ? ଏମତି ହେଲେ ଆମେ ଆହୁରି ତଳକୁ ତଳକୁ ଯିବା। ସବୁବେଳେ ସକାରାତ୍ମକ ଶକ୍ତି ମନ ମନରେ ରହିଲେ